କଣ କରୁଛ
ଏଇ ବସିଥିଲି ଫୋନ୍ ଧରିକି
ଖାଇବା ସରିଲାଣି
ହଁ ହଁ ସରିଯାଇଛି
କଣ ଖାଇଛ
ଭାତ ଆଉ ମାଛ ତରକାରି ଚିଙ୍ଗୁଡ଼ି ଭଜା ମାନେ ଚିଙ୍ଗୁଡି ଘାଣ୍ଟ କିନ୍ତୁ ମୁଁ ଚିଙ୍ଗୁଡି ଘାଣ୍ଟ ଖାଏନି ଚିଙ୍ଗୁଡି ଭଜା ଆଉ କାକୁଡ଼ି ସାଲାଟ ଆଉ ଆଉ କିଛି ନୁହେଁ ଏତିକି ଆମ୍ବ
ତ ଘରେ ସବୁ
ଘରେ ଶୋଇଛନ୍ତି ଦିଦି ପୁରା ଥଣ୍ଡା ଏତେ ଜୋର
ଥଣ୍ଡା ହ ହେଇଗଲାଣି ଭାରି ଫିଟୁନି ନା
ମେଡିସିନି ଖାଉଛ ନା
ହଁ ଖାଇଛି
ଆଜି ସଣ୍ଡେ ଛୁଟି ଥିବ ନା କୋଚିଂଙ୍ଗି
ସଣ୍ଡେ ମଣିଙ୍ଗିରେ ଖାଲି ହୁଏ ଇଭିନିଙ୍ଗିରେ ହୁଏନି ଯେ ମଣିଙ୍ଗିରେ ଆଜି ଏତେଜୋର ବର୍ଷା ଯୋଗୁ କ୍ଲାସ୍ ସସ୍ପେଣ୍ଡ ହେଇଗଲା ଆମର
ପ୍ରତିଦିନ ମଣିଙ୍ଗି ଇଭିନିଙ୍ଗି ଦି ଟାଇମିରେ ହୁଏ କଣ
ନା ନା ସଣ୍ଡେରେ ଖାଲି ମଣିଙ୍ଗିରେ ହୁଏ ସେ ପ୍ଲସ୍ ଟୁ ପିଲାଙ୍କର ଗୋଟେ କ୍ଲାସ୍ ରହିଯାଏ ଆଉ ଏମାନଙ୍କର ଦୁଇଟା କ୍ଲାସ୍ ଟେନ୍ ଥୋ ଗୋଟେ ଉଏବରେ ଗୋଟେ ରହିଛି ଆଉ ଖାଲି ସଣ୍ଡେରେ ଇଭିନିଙ୍ଗି ଟା ଛୁଟି ଆଉ ଡେଏରେ ମୋର ମଣିଙ୍ଗିରେ ଆଉ ଦୁଇଟାରୁ ଚାରିଟା ରହିଯାଏ ଆଉ ଇଭିନିଙ୍ଗିରେ ବି ମୁଁ ଯାଏନି ଛୁଟି ମୋର
ଆଉ ସବୁଦିନ ଦିଟା ରୁ ଚାରିଟା
ସବୁଦିନ ନା ସଟରଡେ ଖାଲି ଦିଇଟା ରୁ ଚାରିଟା
ହଁ।
ସଣ୍ଡେ ସକାଳ ସାଢ଼େ ଛଅରୁୁ ସାଢ଼େ ଆଠ ଆଉ ଦିଟା ରୁ ଚାରିଟା। ଇଭିନଂରେ ମୋର ରୁହନି। ଆଉ ବାକି ମଣ୍ଡେରୁ ଫ୍ରାଇଡ଼େ ଯେମିତି ମର୍ଣ୍ଣିଙ୍ଗ ରେ ଆଉ ଇଭିନିଂ ରେ ଆଉ। ଘରେ ସବୁ କଣ କରୁଚନ୍ତି?
ମା ଫୋନ୍ ଦେଖୁଛନ୍ତି ବାପା ହେରିକା କେହି ନାହାନ୍ତି ଘରେ।
ହଁ ବର୍ଷା ହଉଚି?
ହଁ ବର୍ଷା ମାନେ ଏବେ ଛାଡି ଯାଇଚି କିନ୍ତୁ ଘଡଘଡି ମାରୁୁଚି ଆଉ ପୁରା ଅନ୍ଧାର।
ହଁ। ଆମଡେ ତ ଏବେ ବି ଏବେ ତ ଛାଡିଲା ଆଉ ଏଇ ବାରଟା ଗୋଟେ ହବ। ବର୍ଷା ଟିକେ ଛାଡିଲା ମୁଁ ଗାଲେଇ ଦବୁ ସକାଳେ ଏତୁ ପକାଇଦେବ ଛୁଟି ହେଇଗି ପ୍ରାଏ ତ ଭଲ ହୁଅନ୍ତା। ଆରାମରେ ମଣିଷ ଟିକେ ଶୁଅନ୍ତା ଆଜି ତ ଉଠିଲା ବେଳେ ସାଢେ ଆଠଟ ହେଲାଣି।
ମୁଁ ଫାଷ୍ଟ ଉଠିଥିଲି ସାତଟା କେତେରେ ତାପରେ ଶୋଇ ପଡିଲି ମୁ କହିଲି ସାତଟା କେତେରେ ଉଠିବି ମୋ ବିବେକ ବାଧା ଦେଲା।
ସାତଟା ପଇଁଚାଳିସି ନା କେତେଟା ଉଠିଲି ତଥାପି ଟିକେ ମୋବାଇଲ ଦେଖିଲି ଆଟାରେ ବେଡ୍ ରୁ ଉଠିଲି ଆଠଟା ହେଇଗଲା ଆଉ। ଆଉ ଆମ ଘରେ ଥିଲେ ତ ମୁଁ ଉଠିନଥାନ୍ତି ନଅଟା ନ ହେଲା ଜାଙ୍କେ। ନଅଟା ଦଷ୍ଟା।
ଆପଣ ଯୋଉ କୋଚିଂ ଏବେ ଯୋଉ ଜଏନ୍ କରୁଚନ୍ତି ନୂଆ ନୂଆ
ନାଁ ନାଁ ୱାନ ଇୟର ପରେ ହେଇଗଲାଣି। ୱାନ୍ ଇଅର ପରେ ଏବେ ମୁଁ ଯାଇଥିଲି ଜଏନ୍ କରିଥିଲି ଜାନୁଆରୀ ଜାନୁଆରୀ ନା ଜାନୁଆରୀ ହଁ ଜାନୁଆରୀରେ ଜଏନ୍ କରିିଥିଲି ବୋଧେ ତ ୱାନ୍ ଇୟର ହେଇଗଲାଣି। ୱନ୍ ଇୟର୍ ହେଇକି ଚାଲିଲାଣି ଏବେ ଜୁଲାଇ ମାସ ହେଲାଣି।
ୱାନ୍ ଇୟର ହବ ଏଇଠି ରହୁଚନ୍ତି ତ?
ନା ୱାନ୍ ଇୟର୍ ନାହିଁ ମୁଁ ଟେନ୍ଥ ପରେଠୁ ମୁଁ ଏଇଠି ରହୁଚି ପ୍ଲସ୍ ଟୁ ମୋର ଏଇଠି ର ହେଲା ନା ନୂଆଗାଁ ରେ ଦୁଇ ବର୍ଷ ପ୍ଲାସ୍ ଥ୍ରୀ ବି ଏଇଠି ତାପରେ ପରେ ପଳେଇଲି ଗାଁକୁ ସେଠି ରହିଲି କେତେ ଦିନ୍ ତାପରେ ଏବେ ଆସିଲିଣି ଫୁଣି ଆଉଥରେ ଆଉ। ମୁଁ ଯେତେ କହୁଛି ଏଠୁ ଦୂରେଇକି ରହିବି ଦେଖିଲାଅଳଳୁ ଏଇଠି କି ଟାଣି ହେଇ ଆଉଚି। ଇଚ୍ଛା ନଥାଇକି ବି ଏଇ ଯାଗାକୁ ଆସି ପହଁଚି ଯାଉଚି।
କାହିଁକି ଭଲ ଜାଗା ନୁହଁ କି?
ନା ଭଲଲାଗୁନୁ ନୁ ଏଠି ଇଚ୍ଛା ନାହିଁ ରହିବାକୁ।
ଯାହାବି ହେଲେ ନିଜ ଗାଁ ଯେମିତି ହଁ।
ହେ ଆଉ କୋଉଟେ ଏଠେ ଭୁବନେଶ୍ଵର ଆଉ ଭୁବନେଶ୍ଵର ହେରିକା କୋଉଠି ହେଲେ ହେଲେ ହେଇଯାଆନ୍ତା ମ ଇଚ୍ଛା ନାହିଁ ଆଉ ଏଠି ରହିବା ପାଇଁ। ଖାଲି ବାଧ୍ୟ ରହିବା ପାଇଁ ଏଇଠି ବି ହେଇଗଲାଣି ବେଡ଼ି ପ୍ଲସ୍ ଟୁରେ ଯାଉଚି ଯୋଉ ନୂଆ ଗଲି ତିନିଟା କ୍ଲାସ କରିଥିଲି। ବାକି ମୁଁ ଯୋଉ ମେଡ଼ିକାଲକୁ ପଳେଇଲି ସେ ଦି ଥର କଲ୍ କରିଥିଲି ଯଦି କ୍ଲାସ୍ ହେଇଯାଇଥାନ୍ତା ତାହେଲେ ସେ କ୍ଲାସ୍ ପିଛା ଦଉଚନ୍ତି ଦୁଇଶହ ପଚାଶ ଲାଖେ। ସବୁ କହିଛନ୍ତି ବଢେଇବେ ବୋଲି ଜିନିଷ ଗୋଟେ କ୍ଲାସକୁ। ତ ମାସକୁ ଦି ହଜାର ତିନି ହଜାର ହେଇଯିବ ନା ଚାରିଟା କ୍ଲାସ ଯୋଉ ଚା ଏଇ ଆଉ ଚାରିଟାକି ଆଠଟା କ୍ଲାସ କରିଦେଲେ ପଇସାଟା ହେଇଯାଆନ୍ତା।
ହୁଁ।
ଯେ ମାନେ ମୁଁ ହେଇ ତିନିଟା କ୍ଲାସ ମାତ୍ର ଆର ମାସରୁ ଷ୍ଟାର୍ଟ ଥିଲା ମୋର। ତ ତିନିଟା କ୍ଲାସ୍ ମୁଁ କରିଥିଲି ତ ମୁଁ ଚଉଦରୁ ଚଉଦରୁ କହୁଛି ପରା। ଆମର କୋଚିଂ ନଅ ନା ଆଠରୁ ଛୁଟି ହେଲା ରଜ ପାଇଁ। ଚଉଦରେ ନା ଅଠରରେ ଖୋଲିଲା। ପିଲାଙ୍କର ଦଶ ଦିନି ଖଣ୍ଡେ ଛୁଟି ହେଇଗଲା, ମୁଁ ସେଇ ଟାଇମରେ ମେଡ଼ିକାଲ ବି ପଳେଇଲି। ସେଇ ଟାଇମରେ ଯଦି ମୁଁ ରହିଯାଇଥାନ୍ତି ତ ହେଇ ଟାଇମରେ ମୋର କ୍ଲାସଟା ପଡ଼ିିଯାଇଥାନ୍ତା ତ ମୋତେ କହିଥିଲେ ଚାରିଟା କ୍ଲାସ୍ ମାନେ ୱାନ୍ ମନ୍ଥରେ ଚାରିଟା କ୍ଲାସ୍ ହେଇଯିବ ତ ଚାରିଟା ହେଲେ ହଜାରେ ହେଇଥାନ୍ତା। ଜେ ସିଏ କହିଛନ୍ତି ମାସର ବାକି କଣ ଆଠଟା ଦିଟା ଲେଖା କ୍ଲାସ୍ ଦେବେ କାହିଁକିନା ପିଲା ଗୁଡ଼ାକ ଡା ପିଲାଗୁଡ଼ା କିଛି ଜାଣିନାହାନ୍ତି। ପଢି ପାରୁନାହାନ୍ତି ବହି ଯମାରୁମୁଁ ସାରଙ୍କୁ ସେଇ କଥା କମ୍ପ୍ଲେନ୍ କରିଥିଲି ତ ସାର୍ ମୋତେ କହିଛନ୍ତି ସେ ମ୍ୟାଡ଼ମ୍ ବି କହିଲେ ଯେ ତାଙ୍କର କଣ ଏତିକି କ୍ଲାସ୍ କରିଛ ଆ ସେତିକି କଣ ସିଏ କହିଲେ ତ୍ ମେଡିକାଲ କେସରେ ପଳେଇଥିଲେ ଆଉ ଏଥି ଯେ ଏଥର କହିଛନ୍ତି ସେ ଦେଖ କଣ ହେଉଛି କେମିତି କଣ କ୍ଲାସ୍ ଦଉଛନ୍ତି ଏ ମାସରେ
ପିଲା ଆଉ ପାଠ ପଢିବା ମୋଟିଭରେ ନାହାନ୍ତି।
ପିଲାଗୁଡା ଖାଲି ପରୀକ୍ଷାରେ ପାସ କରୁଥାଇ ବସନ୍ତି ଆଉ।
ହ ଏଇଭଳିଆ ଗୀତ ବି ଗୀତ କଣ ନିମ୍ବୁଡା ନିବୁଡା ଗୀତ ଭୀତ ଗାଇକି ପାର ପାର ହେଇଯାଉଛନ୍ତି ଆହୁରି
ଏବେ ବହି ଗୁଡା ସବୁ ମିଷ୍ଟେକ୍ ବହି ବାଦ ସବୁ ମିଷ୍ଟେକ୍ ହେଇଛି ସେ ମୁଁ ସେମାନେଙ୍କୁ ଜମାରୁ ପଢ଼ଉନି ଏତେ। ସେ ଜଣେ ମ୍ୟା ଛୋଟ ପିଲାଙ୍କୁ ପଢେଇବାକୁ ମୋର ଇଚ୍ଛା ନାହିଁ ଆଉ। ନା ଭାଇ ମୁଣ୍ଡ ବିିନ୍ଧା ଅଛି।
ଚବର ଚବର ହେଇତେ ପଡିବ।
ମୁଣ୍ଡ ପେନ ହେଇଯାଉଛି କହନି ସେ ମ୍ୟାଡାମ ଜଣେ ଆସନ୍ତି ସେ ଏଁ କ୍ଲାସ୍ କରୁଛନ୍ତି ଯେ ଏଁ ସେ ଯେତେବେଳେ ଆସୁନାହାନ୍ତି। ତ ତାକ ଆସନଟା ପୂରଣ କରିବା ଭାଇମତେ ସାର୍ କୁହନ୍ତି ଯେ ଆପଣ ଟିକେ ଦେଖି ଦିଅନ୍ତୁ କାହିଁକିନା ସେମାନେ ଆସିବେ ମାନେ କହିବେ ତାଙ୍କ ଘରେ କମ୍ପ୍ଲେନ ଦେବେ କାଇଁ ପିଲା ଗୁଡ଼ାକ ପାଠ ପଢାଉନାହାନ୍ତି କଣ କରୁଛନ୍ତି? ତ ସେମାନେ ସେଥିପାଇଁ କମ୍ପ୍ଲେନ୍ ଦେବେବୋଲି କଣ ସାର୍ ମୋତେ ପଢ଼େଇ ଦିଅନ୍ତୁ। ମୁଁ କଣ କରେ? ସିଏ ଗୋଟେ ଚାପ୍ଟର ପଢ଼େଇଥିବେ ମୁଁ ଅଧାରୁ ପଢ଼େଇବାଟା ଠିକ୍ ହବନି। ଯଦି ମୁଁ ପଢ଼େଇବି ଚାପ୍ଟରଟା ସିଏ ବି ଅଧାରୁ ପ୍ୟାକଟା ଗୋଟେ କମ୍ପିଟ୍ ହେଵନିନା ଚାପ୍ଟରଟା। ମୁଁ ତାଙ୍କୁ ବେସିକାଲି ହେଇ ମ୍ୟାଥ ଫ୍ୟାଥ ଗୁରା ଦେଇଦିଏ। ହେତିକି ଦେଲେ ବି ପିଲା ଗୁଡାକ କରିବେନି ପୁଣି ତାଙ୍କ ବହି ଯୋଉ ଏବେ ପୁଣି ବହୁ ବହିରେ ଚେଞ୍ଜ ହେଇଯାଇଛି ଯେ ଗୋଟେ ଅ ଟେନ୍ସନ୍ ଗୋଟେ ପୁଣି।
ହଁ ଫାଷ୍ଟ ନିଜେ ଜାଣି ମାନେ ପଢିି ତ ହବ ହଁ।
ପାଠ କମ ସାଠ ଅଧିକ ତାଙ୍କର ଏଥର ଚାପ୍ଟର ଗୁଡା ପାଠ କମ୍ ସାଠ। କେମିତି କଣ ପ୍ରସ୍ତୁତି ହବ ମାନେ ତିଆରି ହବ ଲେମ୍ବୁ ପାଣି ସେ। ପୁଣି ଗୀତ ଗୋଟେ ସବୁ ଗୀତ। ଲେମ୍ବୁ ପାଣି ଖେଳ ଖାଲି ସବୁ ସେଇଆ ମ୍ୟାଡ଼ାମ୍ ସେ ମାଡ଼ାମ୍ ମୋତେ ଦେଖାନ୍ତି।
ମତେ ଲାଗୁଛି ଟେନ କ୍ଲାସ୍ ପିଲା ବୋଧେ ନର୍ସରୀରେ ପଢିଲା ଭଳିଆ ତାଙ୍କୁ ମାନେ ଏଇଭଳିଆ ସବୁ ସିଷ୍ଟମ୍ ହେ
ନା ଟେନଥ୍ ପିଲାଙ୍କର ବହି ଚେଞ୍ଚେ ହେଇନି କ୍ଲାସ୍ ୱାନ୍ ରୁ ଏଇଟ୍ ଯାଏ ପିଲାଙ୍କର ଚେଞ୍ଚେ ହେଇଛି ନାଇଁ ନା ନାଇଁଥ୍ ଟେନଥ୍ ପିଲାଙ୍କର ଚେଞ୍ଚେ ହେଇଚି ଯୋଉ ନାଇଁଥ୍ ଏଇଟ୍ ପିଲାମାନେ। ଚେଞ୍ଜେ ହେଇନି ଯଦି ତାଙ୍କର ଚେଞ୍ଜ୍ ହେଇଥାନ୍ତା ଏ ବର୍ଷ ବହୁତ୍ ହଇ ହେଇଥାନ୍ତେ ପିଲା ହଇରାଣ ହେବା ଆମେ ବି ହଇରାଣ ହେଇଥାନ୍ତେ।
ହୁଁ ହୁଁ ହୁଁ।
ଆର୍ଥରକ ସାର୍ ମନା କରୁଥିଲେ କ୍ଲାସ୍ ଟେନ୍ଥ ପିଲାଙ୍କର ଆଡ୍ କରିବେନି କାହିଁକିନା ସେ ଓ ଏ ଭି କୁ ବେଶୀ ଇମ୍ପୋଟାନ୍ସ ଦଉ ବୋଲି ଓ ଏ ଭି ଆମ କୋଚିଂ ଟା ହଉଛି ପ୍ରକୁତରେ ଓ ଏ ଭି ପିଲାଙ୍କ ପାଇଁ। ଖାଲି ଜେନେରାଲ୍ ପିଲା ଆ ବୋଲି ତାଙ୍କର କଣ ସେମାନେ ଆସିବେ କଣ କରିବା ବୋଲି ସେଥିପାଇଁ ମନେ କଲେ। ତ ମନା କରୁୁସନ୍ତି ତ। ଅଫ୍ କରିଦେବେ ଏଥର ପିଲା କଣ ଟେନଥ୍ ରେ ଦଶ ଜଣ ପିଲା ପାଖାପାଖି ଅଛନ୍ତି ତଥାବି ସାର୍ ମନା କରୁଛନ୍ତି ଯେ ଟେନଥ୍ ପିଲାଙ୍କୁ ଏଥରକ ଆଉ। କରିବେନି ମାନେ ସରଲା ପରେ ସରିଯା। ଆଉ କରିବେ ସିଏ ବେଶୀ ଇମ୍ପୋର୍ଟାନ୍ସ। ପଇସା ଅଧିକ ପାଉସୁନ୍ତି ଅସୁବିଧା କଣ। ଟେନ୍ଥ ପିଲା ବି ଓ ଏ ଭି ଟେନ୍ଥ ଅଛନ୍ତି ପୁଣି ନାଇନ୍ ଅଛନ୍ତି ପୁଣି। ସେ ତାଙ୍କ ମାନଙ୍କୁ ବେଶୀ ଟିକେ ଇମ୍ପୋଟାନ୍ସ। ଏମାନଙ୍କୁ ଦିଆ ହଉଛି ଇମ୍ପୋଟାନ୍ସ ସେମାନେ ଆମର ଏକ୍ଜାମ ଦେବେ ନା। ସାର୍ କହିବା କଥା ଏକା ସାଙ୍ଗରେ ମ୍ୟାନେଜ୍ କରି ହଉନି। ତାଙ୍କର ମ୍ୟାନେଜ୍ ଟା ତାଙ୍କର ସେ କରିପାରୁନାହାନ୍ତି। ଆଉ ଓ ଏ ଭି ଇଆଡ଼େ ଜେନେରାଲ୍ ସେ ମ୍ୟାନେଜ୍ କରିପାରୁନାହାନ୍ତି। ସାଇଟ୍ ରେ ମନା କରୁସନ୍ତି। ଆର୍ଥରକ ଆମୁକୁ ବେଶୀ ହଇରାଣ କରେଇ ଦଉସନ୍ତି ସାର ଷ୍ଟାଫ୍ ଠିକ୍ ରେ ରଖୁନାହାନ୍ତି। ରାମୁ ହଇରାଣ କରୁଛନ୍ତି।
ଷ୍ଟାପ୍ ଅଛନ୍ତି।
ଷ୍ଟାଫ୍ ଅଛନ୍ତି ଏ ଭି ପିଲାମାନଙ୍କୁ ଓ ଏ ଭି ଯୋଉ ପିଲାଗୁଡ଼ା ଅଛନ୍ତି ତାଙ୍କମାନଙ୍କ ପାଇଁ। ସ୍ପେଶାଲ୍ ସବୁ ଟିଚର ଗୁଡ଼ା ଅଛନ୍ତି ଆଉ ଆମେ କେ ତେ କଣ ଅଛି ଆମୁକୁ ଖାଲି ଘାଣ୍ଟୁସୁନ୍ତି ଆଉ ଇଆଡେେ ଜେନରାଲ୍। ପିଲାଙ୍କୁ କୁହୁସନ୍ତି ପଢାନ୍ତୁ ଏପଟେ ଓ ଏ ଭି ପିଲାଙ୍କୁ କହୁସନ୍ତି ପଢାନ୍। ଆମେ ତ ତିନ୍ଟା ଷ୍ଟାଫ୍ ଅଛୁ ଇଆଡେ ଜେନରାଲ୍ ଆଡେ ଓ ଏ ଭି କହିଦଉସନ୍ତ୍। ଆଉ କଣ କି ସବୁ ସର୍ଭିସ୍ ଵାଲା ମାନେ ଗମେଣ୍ଟ୍ ଟିଚର୍ ତ ସେମାନଙ୍କୁ। ସେମାନେ କିଛି କହିପାରୁନାହାନ୍ତି ସେମାନେ କଣ କ୍ଲାସ୍ ୱାଇଜ୍ ମାନେ କଣ ପଇସା ନଉସନ୍ତି। ଚାର୍ଜ ବି ସେମତି କରିସନ୍ତି ଆମେମାନେ ଟିକେ ଆମୁକୁ କଣ ଆମର କିଛି ଏ। ମାନେ ଆତା ନାହିଁ କି ପତା ନାହିଁ। ଆମର କିଛି କ୍ଵାଲିଫିକେସନ ହି ନାହିଁ। ହେଇଟା ହଉଛି ଅସୁବିଧା ରେ ଆମମାନଙ୍କୁ ଖାଲି ଆମ ଖାଲି ଆମେ କାମ ଚଳେଇବା ପାଇଁ ଯିବା କଥା, ନହେଲେ ଆଉ ଯେମିତି ହୋଉସି ଆମକୁ ସାଲେରି ଦଉସନ୍ତି। ଆମେ ଯିବା କଥା ନୁହେଁ କି? ମୋତେ ବଢିଆ କଥାଟେ କାହିଁକି ନା ସେମାନେ ଆସନ୍ତି ଏଠି ଏ ମାନେ ଦିଟା ନା ତିନିଟା କ୍ଲାସ୍ ମାନେ ସପ୍ତାହକୁ ଚାଟା କ୍ଲାସ୍ କରିବେ। ଚାରି ହଜାର ଦଉଛନ୍ତି ତାଙ୍କ ମାନଙ୍କୁ। ବି ସେମାନେ କଲେଜ୍ ରେ ଲେକ୍ଚର୍ ଅଛନ୍ତି, କିଏ ବାକି ଜଣେ ଟି ଚର ଅଛନ୍ତି, ମାନେ ହାଇସ୍କୁଲ୍ ଟିଚର୍ ଏଗୁଡା ଯୋଉ ଆସଛନ୍ତି। ବାର ହଜାର ପନ୍ଦର ହଜାର ଲାଗେ ସାଲରୀ ଦୋଉସନ୍ତି ତାଙ୍କୁ ମାନେ ଖାଲି ମର୍ଣିିଙ୍ଗରେ ଆସିବେ ଯେ। ଆମେ ମାନେ ଦି ଓଳି ଯାଇକି ବି ଦେବେନି ପଇସା। ଆଉ ଜଣେ ଷ୍ଟା ମାନେ ଆଉ ଜଣେ ଷ୍ଟାପ୍ ଅଛନ୍ତି। ସିଏ ସିକ୍ସ ସେଭେନ ଏଇଟ୍ ପିଲାଙ୍କର, ଏଇଟ୍ ପିଲାଙ୍କର ସାଇନ୍ସ ଆଉ ମ୍ୟାଥ୍ ଦେଖୁସନ୍ତି ବୋଲି ତାଙ୍କୁ ବାକି ଦଶ ପନ୍ଦର ହଜାର ଦୋଉଛନ୍ତି। ଏ ଲାଭ ରକିଦବ ତାକୁ ଅଛି ଜଣଙ୍କ, ତିନି ଜଣ ଆମକୁ ଦଉନାହାନ୍ତି, ଦଉନାହାନ୍ତି। ଆମମାନେ ଯାଉନୁ ଆମମାନେ ତ ଦି ଦି ଓଳି ଚାରି ଓଳି ଯାଉଛୁ। ଆମ ମାନଙ୍କୁ ହେଲେ ଏତିକି ସାତ ଆଠ ହଜାର କରିକି ଦିଅନ୍ତୁ ନା। ଆମକୁ ଟିକେ ଗୋଟେ ଖୁସି ଲାଗନ୍ତା, ହେଲେ ସେ କହିଲେ ବି ଆମେ ଶୁଣୁନା ଆମ ଆମେ କୋହୁ ଯେ ଆମକୁ ଟାଇମ୍ ନାହିଁ। ଆମେ କେତେକାଳେ ଯିବୁ, ଆମକୁ କହିବେ, ଏଇଟା ଟିକେ ପଢ଼େଇ ଦିଅ। ସେଇଟା ଟିକେ ପଢେଇ ଦିଅ। ମୋତେ ତ ପ୍ରାୟ ଟାଇମ୍ କୁହନ୍ତି। ଆଉ ୱିକ୍ ରେ ମୁଁ ସାଂସକିଟ୍ ପଢଉଛି। ପୁଣି ସେଭେନ୍ ଦେଖ ସେଭେନ୍, ସିକ୍ସ ଆଉ ଏଇଟ୍ ପିଲାଙ୍କର ସାଂସକିଟ୍। ହେଲା, ସାଂସକିଟ୍ ପଢ଼େଇଲି, ପୁଣି ଏପଟେ ଜେନେରାଲ୍ ପିଲାଙ୍କର ତ ମୁଁ ପଢ଼ଉଛି ଲାଇଫ୍ ସାଇନ୍ସ। ଆଉ ଅଁ, କେତେବେଳେ କେମତି, ସାର୍ ଯଦି କହିବେ ଓଡ଼ିଆ ଟିକେ ପଢ଼େଇ ଦିଅନ୍ତୁ। ମୁଁ ପୁଣି ସାଂସକିଟ୍ ପଢ଼େଇବି, ସାଂସକିଟ୍ ଏପଟେ ଲାଇଫ୍ ସାଇନ୍ସ ପୁଣି ଜୋଗ୍ରାଫି କେତେବେଳେ ପଢ଼େଇବି। ମାନେ ଏ ସବୁ ଏଇରା କ- ପଢ଼େଇବୁ ଆମେ? ଆମକୁ ଟାଇମ୍ କେତେବେଳେ ହବ ଯେ ଆମେ ଏରା ପଢ଼େଇବୁ, ସେମାନେ ଦି ଦି ଟା କ୍ଲାସ୍ କରିବେ ଯେ ତାଙ୍କ ମାନଙ୍କର ବହି ସରିଗଲେ ଆମମାନେ ରିବିଜନ୍ କରିବୁ କେତେବେଳେ? ପିଲାଙ୍କୁ ପାଠ ପଢ଼େଇବୁ। ଏ ସବୁଯାକ ସବଜେକ୍ଟ ବସିକି ପାଠ ପଢ଼େଇ ଦିଅନ୍ତି। ଆମେ ତ ଖାଲି ଚିନ୍ତା କରୁଥୁବୁ ବହି କାହାର କେମିତି ସରିବ। ପାଠ ହେତେଳେ କାହାର ଦେଖିବୁ? ଏଟା ଆମେ ମାନେ ଏମତି କ୍ଲାସ୍ ଇଏ ମାନେ ଆମକୁ ସବୁ ଜାଗା ପ୍ରେସର୍ ପଡ଼ିଯାଉଚି ନା। ହଉ, ରଖୁଛି ମୁଁ।
ହଁ, ହଁ।